ହ୍ୟାଲୋ। ହ୍ୟାଲୋ।
ହଁ।
ହଁ, କଣ କରୁଚୁ?
ଇ ବିବା
ହ୍ୟାଲୋ।
ଯାଇଥିଲି ଦିଲ୍ଲୀ।
ହଁ, ଶଇଚୁ। ଆଉ ଖାଇସାଇଲୁଣି?
ନାହିଁ ଖାଇନି।
ଉଁ, ହୁଁ, ଆଉ ସବୁ ଦେହପା ସମସ୍ତଙ୍କର ଭଲ ଅଛି।
ହଁ।
ହଁ, ହଁ ଆଉ ମାଉସୀ ଦେହ କିଁତି ଅଛି, ମଉସା ଦେହ, ଆଈ ଦେହ?
ଆଁ
ମାଉସୀ, ମାଉସା, ଆଈ କେମିତି ଦେହ ପାହ ଭଲ ଅଛି? ଅ ହଁ, ଆଉ
ଆଉ କଣ କହ? ଆ ଜିଅ ଆର ପଟେ ଅଛି।
ଓହୋ! ଝିଅ ଭଲ ଅଛି, ତାହେଲେ ସମସ୍ତଙ୍କ ଦେହ ପା ଭଲ ଅଛି।
ହଁ।
ଉଁ, ହୁଁ, ଆଉ ତମର ଚାଷ ବାସ ସବୁ କେମିତି କରୁଛ ହାଡେ?
ଚାଷ ବାସ ଚାଲିଚି ଆଉ।
ତମର କିଁତି କରୁଛ?
ଆନି।
ଉଁ, ହୁଁ, ହଁ କହିଲି ଧାନ ଚାଷ ତମର କଁତି କରୁଛ?
ଧାନ ଚାଷ କେମିତି ନିଜ ଟ୍ରାକ୍ଟର ହଳ କରିକି ଧାନ ଫାନ
ହୁଁ, ହୁଁ। ହାଁ ଅଲ୍ ତୁମର ଯୋଉ ଧାନ ବୁଣା ହଉଛି, ନା ରୁଆ ହଉଛି?
ଧାନ ରୁଆ ହେଲା ସବୁ।
ଓହୋ! ମୁୂଲିଆ ଲଗେଇକି ରୁଉଚ ନାଇଁ କି?
ନାଇଁ ରୁଆ ହେଇନି। ହେରା ସବୁ ରୁ ଯଉ ବୁଣା ତଳି ପକା ହେଲେ ଏଇୟା
କଣ କହିଲୁ ଶୁଭୁନି କିଛି କ୍ଲିୟରଲି?
ହାଁ।
କହିଲି ଭଲରେ କହ କ୍ଲିୟର ଶୁଭୁନି?
ଅହ! ନାଇଁ ତଆଡୁ ଅପ୍ ଡାଉନ୍ ହଉଥିବ। ମୋର କ୍ଲିଅର୍ ଅ
ଅଁ ଅହ।
ଆଉ ଖାଇନୁ ତାହେଲେ?
ହଁ, ତାହେଲେ ତମ ଛତୁ ଚାଷ କଁତି କରୁଛ ସବୁ?
ଛତୁ ଚାଷ ଅଁ, ଚାଲିଚି ଏବେ ଠିକି।
ଓହଁ ମାନେ କେମିତି କଣ ବେଡ ଫେଡ କେମତି କରିକି ପକଉଛ ଛତୁ ଟା କେମିତି ମାନେ କରୁଛ?
ଆଗ ଫାଷ୍ଟ ନଡାକଟା ହବ ତମର ଯେତିକି ମନେକର ଧର ଦୁଇ କଟା ନଡା ଫାର୍ଷ୍ଟ କାଟା ହେବ। ଦୁଇ କଡ଼ା ନଡ଼ା କାଟି ସାରିଲା ପରେ ତାପରେ ବି ଟାଙ୍କିରେ ନଡା ବାଡ଼ା ହବ। ତାପରେ ତାର ଗୋଟେ ଟାଇମ ଟେବୁଲ ରହୁଛି କି ନଡା ଟାଙ୍କିରେ ପାଣି ମାନେ ପାଣି ଚ ତାର ବାର ଘଣ୍ଟା ଟାଇମ ରହୁଛି। ବାର ଘଣ୍ଟା ପାଣିରେ ସେ ବତୁରିବ ବତୁରି ସାରିଲା ପରେ ତାପରେ ଟାଙ୍କୀରୁ ନଡ଼ା ବାହାର ହବ ବାରଘଣ୍ଟା ପରେ ତାପରେ ସେଠୁ ନଡା ଛାଣା କଲା ପରେ ସେ ଅଧ ଘଣ୍ଟ ଘଣ୍ଟ ପାଣି ଶୁଖିବ। ଏମିତି ସବୁ ବିକ୍ରି ହେବ ମଞ୍ଜି ଛଡ଼ା ହବ। ହ ମଞ୍ଜି ଛଡା ହେଇସାରିଲା ପରେ ଆଡୁ ସା
ଓହୋ ବା ଛତୁ କେତେ ଦିନରେ ବାହାରୁଚି ଛତୁରା?
ଫାଷ୍ଟ ବାହାରିବ ତେର ଦିନ ତାପରେ ବାର ଦିନ।
ହୁଁ ହୁଁ। ତାହାଲେ ତମେ ଏମିତି କରୁଛ ଛତୁ ଚାଷ ନାଇଁ?
ହୁଁ ତମର ଏପଟେ କେହି କରୁନାହାନ୍ତି କି?
ଆମର ଏକରେ କିଏ ଛତୁ ଚାଷ କରୁନାହାନ୍ତି ଏଠେ କାହିଁକି ଛତୁ ଚାଷ କେହି ସେ ବିଷୟରେ ବି କେହି ଜାଣିଛନ୍ତି ଟିକେ ଟିକେ ହେଲେ କେହି କରୁନାହାନ୍ତି ଇଆଡେ। ତମର ତାହେଲେ ଛତୁ ଚାଷ କରୁଛ ନାଁ କି?
ହଁ ହଁ।
ଓ କେତେ ପ୍ରଫିଟ କେମତି କଣ ଯାଉଛି ପ୍ରଫିଟ କେମତି ହଉଛି?
ଇଏ ତମର ପ୍ରଫିଟ ତ ଭଲ। ମନେକର ଦଶଟା ଭଟା ହେଲେ ଦୁଇ ଟଙ୍କା ହିସାବ ହେଲେ କୋଡିଏ ଟଙ୍କା। ଭ ଦୁଇଶଟା ଭିତରେ ଟଙ୍କା ଲାଗିବ ଆଉ।
ଓହୋ ଦେଇ ବଡପାଟିରେ କହ ଶୁଭୁନି?
ଗୋଟେ ରେଟରେ ହେଲେ ଦବା ଆଉ
ହଁ ହ। ଗୋଟେ ବେଡରୁ ତମର କେତେଟା ଜରି ଭଳିଆ ହଉଛିି ଏନ୍ତି ଛତୁ?
ଗୋଟେ ବେଡେରେ ଦୁଇଶହ ଟଙ୍କା ଲେଖା।
ହୁଁ।
ଗୋଟିଏ ବେଡରେ କୁଡ଼ିଏ ଟଙ୍କା ଖର୍ଚ୍ଚ ହେଲେ ଦୁଇଶହ ଟଙ୍କା ପାଇବୁ।
ଓହୋ। ହଁ ଏଇଟା ଗୋଟେ ଭଲ ସଂସ୍ଥା ଗୋଟେ ଏଇଟା ସବୁଠୁ ଭଲ ମାନେ ଛତୁ ଚାଷ ହୁଁ ହଉଜି ଆଉ କହ
ଚାଳିଶଟା ବେଡ ପଡ଼ିଲେ କାଲି ଚାଳିଶଟା
ହଁ ହଉ ଏତିକି ତ ମାନେ ବହୁତ ଭଲରେ ଚାଷଟାକୁ କଲେ ହିଁ ସବୁ କିଛି ହବ ନା ଏଥିରେ କିଛି ଲୋନ ଫୋନ କିଛି ଦଉନି? ପ୍ରଫିଟ କିଛି ମାନେ ଗମେଣ୍ଟରୁ। ଗମେଣ୍ଟ ରୁ କଣ କିଛି ପାଇଲନି ପ୍ରଫିଟ୍।
ହଁ ନାଇଁ ଆମେ
ଓ ହଁ।
ହଁ।
କହିଲି ପ୍ରଫିଟ କଣ କିଛି ପାଇଲଣି କି?
ହ ନା ନା ନା ସେମତି କେବେ ଉଠିନୁ।
ଉଠିନି ତମେ ଆପ୍ଲାଏ କରୁନ ଛତୁ ଚାଷ ପାଇଁ ତ ଆସୁଚି ନା।
ଏମିତି ବି ସେ ଦରକାର ତ କିଛି ନୁହେଁ।
ହଁ ହଁ। ଛତୁ ଚାଷ ବି ଭ ଭଲ ନା ତ ତମକୁ ଯେତିକି ଯେମତି ତମେ ଏଠି କରୁ ତୁ କହିଲୁ କି ଆଉ କୋଡିଏ ଟଙ୍କାର ଆମର କିଣି ଦୋକାନରୁ କିଣୁଛୁ। ଆଉ ଦୁଇଶହ ଟଙ୍କା ଭଳି ଲାଭ ପାଉଛୁ। ସେମିତି ଛତୁ ଚାଷରେ ତ ବହୁତ ଲାଭ ନା ତ ଯେତିକି ଯେତିକି ତମେ ଇନକମ କରିବ ବହୁତ ପରିଶ୍ ତ ତମେ ଯେମିତି କହିଲୁ କି ଆଉ ନଡା ବତୁରେଇବ ନଡା କାଟିବ ନଡା କାଟି ସାରିଲା ପରେ ତାକୁ ବତୁରେଇବ ବାର ଘଣ୍ଟା ପାଇଁ। ବାର ଘଣ୍ଟା ବାହରେ କିନ୍ତୁ ପରିଶ୍ରମ ଟିକେ ଅଧିକା ବହୁତ ଆଉ କଷ୍ଟ।
ପରିଶ୍ରମ ଅଲଗା କୁଦେ।
ହୁଁ। ଯାହାକୁ କହି ପରିଶ୍ରମ ହଉଥିବ ଆଉ।
ହୁଁ ପରିଶ୍ରମ ଯାହାକୁ କିହିବୁ।
ହଁ, ଯାହାକୁ କହି ଟିକେ ପରିଶ୍ରମ ହଉଥିବ
ପରିଶ୍ରମ ନ କଲେ ହବ କି।
ହଁ ପରିଶ୍ରମ ବହୁତ ଟିକେ ଜୋର ହୋଉଥିବ, ଆଉ ରହିଲା ହୁଁ
ସେଥିରେ ପରିଶଶ୍ରମ ନକଲେ କିଛି ମିଳିବନି।
ଓ ହଁ ତାହାଲେ ଏମିତି ନା କି।
ଓ।
ଛତୁରେ ତମର ବି ଘରେ ବି ଖାଇବା ପାଇଁ ହଉଥିବ, ନା କି।
ହୁଁ ହୁଁ।
ଘରେ ସଫିସେଣ୍ଟ ଖାଉଥିବ, ଯାହା ଯେତିକି ଯଦି କିଏ ଆଜିିକି ବଳିଗଲା।
ହଁ ଡେଲି ହଉଚି ଡେଲି।
ଅ ହଁ।
ଡେ ହେଇଯାଉଚି କାହିଁ ମିଛ କୁହା ହବ।
ହଁ, ଡେଲୀ ତାହେଲେ ହଉଚି।
ହଁ ଡେଲି ହେଇଯାଉଚି ଆଉ
ଓ ହଁ ଛତୁ ଆଜି କେତେ ବେଲଡ ବେଡ ପକେଇଲ ନା ପକେଇନ।
ଆଜି ବେଡ ପଡିଚି ନା? ଆଜି ପଡିଛି ଯାହା ହେଲେ, ପାଖାପାଖି ପଇଁତିରିଶ ଟା।
ହଁ।
ହଁ।
ହଁ ହଁ ପଇଁତିରିଶଟା ବେଡ୍ ପକେଇଛ ନା।
ହୁଁ ହୁଁ।
ଛତୁ ପଡିଚିବେ।
ଵେଡ ପହିଲେ ମାନେ ସେଥିରେ ଛତୁରା ହବନା।
ହଁ ହଁ ହେରା ପକେଇଲେ ଦିନେରେ ଫୁଟି ବାହାରିବ ପୁଣି?
ହେରା ବାହାରିବ ଯାଇକି ଆଠ ଦଶ ଦିନି ପରେ।
ଆଠ ଦଶ ଦତିରେ ହେଟା ବାହାରିବ?
ହଁ।
ହଁ ହଁ। ଆଉ କିଛି ଔଷଧ ଫୌଷଧ ପକା ପକି ଛିଞ୍ଚା ଛିିଞ୍ଚି କରାହଉନିନା?
ନା ନା ନା ଏଥିରେ କେମିକାଲ ଫେମିକାଲ କିଛି ପଡ଼ିବନି।
ଅଁହଁ।
କେମିକାଲ ଏଥିରେ କଣ ପଡ଼ିବ, କିଛି କେମିକାଲ ହେମିକାଲ ଏଥିରେ ନାହିଁ।
ହଁ। କେମିକାଲି କିଛି ପଡ଼ୁନି।
ନା ନା ନା ହେଥିରେ
ହଁ ନଡ଼ାଟାତ ଏଟା ଗୋଟେ ହଉଚି, ଫଙ୍ଗସର
ନା ନା ନା ଏଥେରେ କିଛି ପଡ଼ିବନି।
ହଁ ହଁ।
ମୁଣ୍ଡ ଖରାପନା କଣ? କେମିକାଲ ଏଥେରେ କଣ ପଡ଼େ
ହୁଁ ହୁଁ, ଆଉ କଣ ସବୁ ଚାଷ କରୁଚ ତମର?
ଆମରତ ଧାନ ଚାଷ ଆଉ ଛତୁ ଚାଷ।
ଧାନ ଚାଷ, ଧାନର ତାଙ୍କର କଣ କେମତି ତମର ହଉଚି ଇନକମ୍ ସେଥିରୁ? ଧାନରେ।
ଅଧାକୁୁ ଅଧା ଲାଭ।
ଅଧା ହଉନା, ତଥାପି କେମିତି କଣ
ଏମିତିତ ଏତେ, ଧାନ ଚାଷରେତ ଏତେ ଆମର ନଲେଜ୍ ନାହିଁ।
ତଥାପି ଧାନର ଦିନ୍
କିନ୍ତୁ ତଥାବି ମନେକର ଶୁଣ ମନେକର ଗୋଟେ ବିଲରେ ଫାଷ୍ଟ ଆଗେ ହଳ ହବ ତ ଗୁ ଗୁଟେ ବିଲରେ ନିହାତି ହଳ ଆପଣଙ୍କର ମାନେ ବିଲରେ ଖାଲି ଟ୍ରାକ୍ଟରହିଁ ଭଡ଼ା ନେଇଯିବ ମନେକର ତିନି ହଜାର ଟଙ୍କା ଭଡ଼ା
ହଁ।
ଗୋଟେ ବିଲରେ ଯଦି ତିନି ହଜାରେ ଗଲା ଗୋଟେ ବିଲାର ଗୋଟେ ବସ୍ତା ଧାନ ପକା ହବ। ଗୋଟେ ବିଲରେ ଧାନ ପକେଇଲା ମାନେ ନିହାତି ହେବିଲରୁ ପାଁ ସାତ ବସ୍ଥା ଧାନ। ଆଠ ଦଶ ବସ୍ଥା ହବ। ମାନେ ଗୋଟେ ବିଲରୁ ଦଶ ବାର ବସ୍ତା ପକଟେ୍ ହବ।
ଉଁ ହୁଁ।
ବିଲ ଅନୁସାରେ ଆଉ।
ହଁ, ଯଦି ହବ ଆମ ଆଡ଼େତ ସେମିତି ହଉଚି ହଉ ଏରେ ଧାନ ଆମରତ ଛତୁ ଚାଷ ବେଶୀ କରୁନାହାନ୍ତି ଇଆଡ଼େ। ଖାଲି ଧାନ ଚାଷ ହଉଚି।
ନାଇଁ ତମପଟେ ଏରିଆରେବି ବହୁତ୍ ଛତୁ ଚାଷ ଚାଲିଚି।
ହୁଁ ହୁଁ ଆମରତ ଭାବି ଛତୁ ଚାଷ କରିବୁ ମୋ ବୋଉ କରିବ ଛତୁ ଚାଷ।
କରିବ?
ହୁଁ।
କେବେଠୁ
କରିବୁ ଆଉ
ଏବେ ତ ହବନି।
ନାଇଁ ଆଉ ଏଇନି ଆଉ କୁଆଡୁ ହବ। ମୁଁ ବୋଉ କରି ଫ୍ରେଜ୍
ୟାକୁ ଲୋକ ନ ରଖିଲେ ତମେ କେହି କିଛି କରିପାରିବନି।
ହଁ।
ଲୁକ ନରକ ହେଲେ ତମେ
ତମର କିଏ କିଏ ହଁ ତୋ ବାପା ତୋ ତୁ ଆଉ କିଏ?
ଆମର ମିସ୍ତ୍ରୀ ଯୁଡେ ଅଛନ୍ତି।
ହଁ ମିସ୍ତ୍ରୀ ବି ଆସୁଛନ୍ତି?
ଆଉ ମିସ୍ତ୍ରୀ ନା ଆଉ, ଆଉ ଏମିତିରେ ଛତୁ ଗୋଟେ ଜିନିଷ ତମେ ପକେଇ ପାରିବନି।
ହଁ।
ନା ନା। ମିସ୍ତ୍ରୀ କାଲି
ଆ ସମୟ ବି ସବୁ ଅଭ୍ୟାସ ହେଇ ସାରିବଣି ଶିଖିକିନା ସବୁ।
ଅଭ୍ୟାସ ଯାହା ହେଲେ ବି ଯାହାେଲେ ମିସ୍ତ୍ରୀ ଯଉଭଳିଆ ପକେଇବ ଆମେ ପକେଇ ପାରିବାନି।
ହୁଁ ହଉ ଆଉ ଦିନଟେ ଆମର ଆସିବୁ ତ ତିନିଟେ ଛତୁ ଗୁଟେ ବେଡ ପକେଇ ଦବୁ ତ ଛତୁ। ଆମେ ନଡା ରଖିଥିବୁ ଆଉ ଛତୁ
ମୁଁ ନେଇକି ଯାଇଥିବି ଆଉ।
ହେଟା ତ ଥରେ। ମାନେ ଯଦି ଗୋଟେ ବେଡ ରେ ଥରେ ହିଁ ଫୁଟିବ ନା ଆଉ ହେଇଡା ତ ଆଉ ଆଉ ଉଠିବନି ସେଥିରେ।
ନା ଚାରି ପାଞ୍ଚ ଥର ଖଣ୍ଡେ ଆସିବ ଚାରି ପାଞ୍ଚ ଦିନ ଚାରି ପାଞ୍ଚ ଦିନ ଖଣ୍ଡେ ଆଇିବ।
ନାଇଁ ନାଇଁ ପା ସେଟା ଯୋଉ ଛତୁ ଟା ଗୋଟେ ବେଡ ରେ ପଡୁଛି ନା? ତ ଆଜି ଏଇଟା ପକେଇଲୁ ଗୋଟେ ସେଟା ପକା ହବନି ନା ଆଉ ହେଥିରେ ହବନି ନା?
ନା।
ହଁ ହଁ ଆଉ ଗୋଟେ ନୂଆ ବେଡ କରିବ ନା?
ହୁଁ ଆଉ ଗୋଟେ ନୂଆ ବେଡେ
ଓହୋ ସେ ଗୋଟେ ବେଡ ରେ ହବନି?
ନା ନା।
ତା ପରେ ଆଉ ଗୋଟେ ବେଡ୍ କରିବ, ଆଉ ଗୋଟେ ବେଡ୍ କରିସାରିଲା ପରେ ଫୁଣି ନୂଆ ଫୁଣି ଛତୁ ଫୁଟିବ ଆଉ। ଭଲ ଛତୁ ଆଉ ତାପରେ ଫୁଣି ହେଇ ବେଡରେ ତା ପରେ ଯୋଉଟା ପଚରା ଛତୁ ଯେ ସପୋଜ ନ ଯେ ଗୋଟେ ଗଦେଇ ଗୁଦାଏ ମୁଁ ଷ ଗଦେଇ ଦବୁ ଗୋଟେ ଏଇନେ ଛତୁ ଉଁ ସବୁ ଦିଗ ନେଇକି ଆମେ ଯୋଉଦିଗ ବାହା ହେଇଚି ଗଦେଇ ଦେଲୁ ଗଦେଇ ଦେଇକି ହେଲେ ହେଥୀରେ ଛତୁ ଫୁଟୁଚି ନା ଫୁଟୁନି?
ଫୁଟିବ।
ଫୁଟୁଚି?
ହୁଁ।
ହଁ ଅଁ।
ହଁ, ଫୁଟିବ ନା।
ହଁ, ଫୁଟିବ ହେଲେ କିନ୍ତୁ କୋଇ ଅଳ୍ପ ଫୁଟିବ ଯେମିତି ଏଥିରେ ବେଶୀ ଫୁଟୁ
ହଁ ହଁ ହଁ ନା ନା ଏତେ ଆଉ ଫୁଟିବ
ଅଁ ହଁ ହାତରେ ଆଉ ବେଶୀ ଫୁଟିବନି ଆଉ।
ନା ହେମିତି ଆଉ ଏତେ ଆଉ ଫୁଟିବ କି?
ହୁଁ। ଏତିରେ ଆଉ ବେଶୀ ଫୁଟିବନି ଆଉ।
ନା, ସେମିତି ଆଉ ଏତେ କୁଆଡ଼େ ଫୁଟିବ।
ହୁଁ ଏ ଛତୁ ଚାଷଟା ବି ବହୁତ ଭଲ ଚାଷ ଟା ବି ଛତୁ ଟା ଭାଇ ସେ ଯୋଉ ଭାଇ ଛତୁ ହୋଉଚି ଏଇ ଲୋକଙ୍କର ତ ବହୁତ୍ ଛତୁ ହୁଏ, ତମର କେତେ ରେଟ୍ ରେ ବିକୁଚ ସବୁ?
କିଲ ଅଢ଼େଇ ଶହ।
ଅଢ଼େଇଶହ? ହଁ ଛ ମାନେ ଏଇନା ଛତୁ କିଲଟା ଅଢେଇଶହ?
ହୁଁ, ତିନଶଅ।
ତିନିଶଅ? ଏମ୍ ତ ଅଫ୍ ସିଜିନ୍ ଟା ନା। ଧିରେ ଏଇଟି ଅତି ଏଇନେ ଟିକେ ରେଟ୍ ଥିବ ଆଉ ନା?
ନା, ରେଟ୍ କଥା ନାଇଁ। ଜିନିଷ ଟା ହଉଛି ଯେ ଛତୁ ଯୁଆଡ଼େ ନ ମିଳେ ହାଡ଼େ ରେଟ୍ ଟା ଅଧିକା ହୁଏ।
ହଁ ହଁ ଯଦି ନମିଳିଲେ ଟିକେ ରେଟ୍ ଅଧିଖା ବଢ଼େ ଆଉ। ଆ ତମର ସବୁ ବିକାବିକି କରୁଛ ନା ତମକୁ ତଥାପି କୁଆଡେ ସେଲିଂ ଫେଲିଂ କ ନାଇଁ ତ କା ଆଗୁ ବହୁତ୍ ଯଉଥିବ ନା ଆଉ ଆସୁଛନ୍ତି ତମର ନବା ପାଇଁ?
ନାଇଁ ନାଇଁ ନାଇଁ ସେଇଟା ପାରି ଆସିଲେ ନେଇଯାଏ।
ହଁ ଉପରେ ଆସି ହୋଉ ବୋଧେ।
ହୁଁ।
ଅଁ ହଁ ଯାଇ ହଉ ଏତିକି ତ ବହୁତ୍ ହେଲ୍ପ ହେଲେ ତ କେଡ଼େ କଥା।
ନିହାତି।